ସୌମ୍ୟରଞ୍ଜନ ଭାଇ।
ହଁ ଆଜ୍ଞା ଆଜ୍ଞା ନମସ୍କାର୍।
ଆ ଆଉ ଆଜି କଣ ଖିଆ ପିଆ ଆଜି କଣ ହେଇଚି?
ଆଜି ଖିଆ ପିଇଆ ହେଇଚି ସକାଳୁ ଅରୁଆ। ଆଉ ଭାତ ଡାଲି ହେଇଥିଲା ତ ତ ମୁଁ ଭାବିଲି କିଛିଟା ଖାଇଦେଇବି ଆଉ କିଛିଟା ରଖିଚି ଆମେ କଟା ବେ ଏକା ଥରେ ଖାଇବୁ କାରଣ ବର୍ଷା ପାଗ ଦିଥର ରୋଷେଇ କରିବା ସମ୍ଭବ ହୋଉ ବୁଝିପାରୁଛନ୍ତି।
ଆଜ୍ଞା ଆ ଆଜି ତା ପ୍ରାୟ ମୁଁ ବି ମଧ୍ୟ ସକାଳୁ ଉଠିଲି, ସକାଳୁ ଉଠିବା ପରେ ପରେ ଆମ ଘରେ ଚୁଡ଼ା ସନ୍ତୁଳା ହେଇଥିଲା ଚୁଡା ସନ୍ତୁଳା ମୁଁ ଯାହା ସେ ଖାଇଲି ଆମ କୁକୁରକୁ ମଧ୍ୟ ବହୁତ ଚୁଡ଼ା ସନ୍ତୁଳା ଖାଇବାକୁ ଦେଇଦେଲି। ଆ ଦେଇ ସାରିଲା ପରେ ସିଏ ବି ମତେ ଯେହେତୁ ଆମ ଥଣ୍ଡା ପାଗ ତା ଦେହ ଟିକେ ମାନ୍ଦେଇଚି ସେ ଜ ମା ମାନେ ଭଲସେ ଭୁକା ଭୁକି କରୁନି କି ବାହାରକୁ ଜମା ଯାଉନି।
ହୁଁ।
ଆ ଏଇସବୁ ହଉଛି ଆଉ ଆଉ ଏବେ ଆପଣ ଦେହ ପାଖ କେମିତି ଅଛି ଥଣ୍ଡା ପାଗରେ?
ହଁ ଦେଖ ମୁଁ ଏତେ ଥଣ୍ଡା ହେଇଛି ମୋ କାନ ଟିକେ ବିନ୍ଧୁଚି। ତ ମୁଁ ଭାବୁଚି ଆଜି ଯଦି କାନ ବିନ୍ଧା ନ କମିଲା ମୁଁ କାଲି ଏସିବି ମେଡିକାଲ୍ ଜାଣିଛନ୍ତି କ ଟକ୍ ରେ ଅଛି ଗୋଟେ ବଡ ମେଡିକାଲ୍ ଏସି ମେଡିକାଲ୍।
ଆଜ୍ଞା।
ତ ମୁଁ ସିଆଡେ ପଳେଇବି କାନଟି ଦେ ଖେଇବି କି କଣ ହୋଇଛି କଣ ପାଇଁ ବିନ୍ଧୁଛି କମୁନି କଁ ପାଇଁ? ବୁଝି ପାରୁଚନ୍ତି।
ମତେ ତ ଜଣା ନାହିଁ ମୁଁ ଭାବୁଛି ଆପଣଙ୍କ କାନରେ ଆପଣ ଟିକେ ଯଦି ସୋରିସ୍ ତେଲର ମାତ୍ରା ପକାଇବେ ସବୁବେଳେ ସେ ବୋହୁତ ଭଲ ହେଇଯିବ। କାରଣ ନାଁ ତ ଦେଶୀ ଯୁଗାଡ୍ ମୋର ଯେତେବେଳେ ମୁଁ ଛୋଟବେଳେ ଥିଲି ମୋର ମା ସବୁବେଳେ ମୋ କାନ ରେ ସୋରିଷ୍ ତେଲ ପକାଇ ଦେଉଥିଲେ।
ହୁଁ ହୁଁ ଭଲ ଭଲ ନାଇଁ ଏବେ ସୋରିଷ ତେଲ ବୋହୁତ୍ କେମିକାଲ ଆସିଲାଣି ପକାଇଲେ କାନ ଫୁଟି ଯାଇପାରେ ନହେଲେ କାନ ତମର ସବୁଦିନ ପାଇଁ ନଷ୍ଟ ହେଇଯାଇପାରେ ତ ମୁଁ ଭାବୁଛି ଡାକ୍ତର ପରାମର୍ଶ ବିନା କୌଣସି ଜିନିଷ ବ୍ୟବହାର କରିବା ଆମ ପକ୍ଷେ ବହୁତ ଖରାପ ବୁଝିପାରୁଚନା।
ଆଜ୍ଞା ମୁଁ ତ ପ୍ରାୟ କନା ହେଇଛି ନା ଆଜି ପ୍ରାୟ ମୁଁ ପରି ଘରେ ସବୁ ଖାଇସାରିଲି ଖାଇସାରିବା ପରେ ଆମ ଅ ଗାଡିଆରୁ ପ୍ରାୟତଃ ବହୁ ମାତ୍ରାରେ ମାଛ ଉଠୁଥିଲେ। ମାଛ ଉଠିଆ ଦ୍ୱାରା ଯେପରିକି ମୋର ଯୋଉ ଛତାଟି ମୁଁ ନେଇକି ଯାଇଥିଲି। ଯୋଉ ଛତା ଟି ନେଇକି ଯାଇଥିଲି ସେ ଛତା ରେ ବି ମଧ୍ୟ ମୁଁ ବହୁତ ମାଛ ପୁରାଇକି ଆଣିଚି। ଆଉ ଆଣି ଆଣିଆ ଦ୍ୱାରା ମାଛ ବି ମଧ୍ୟ ମୁଁ ବହୁତ ମାତ୍ରାରେ ଆଜି ଆମ ଘରେ ରୋଷେଇ ବାସ ହେଇପାରେ। କାରଣ ନା ମାଛ ବେସରା ହବ ନହେଲେ ମାଛ ଛଣା ହବ। ଏଇଟା ଜିନିଷ ସବୁ ହେଇପାରେ। ଯେପରି ଆମ ଗାଁ ଲୋକ ତ ପ୍ରାୟ ଆମ ଶନି ପାଖ ଗାଡିଆରେ ବଡ ବଡ ବାଳିଆ, ସେଉଳ, ମାଗ। ର ଉଁ ପକ୍ଷୀ ମାଛ ସେରେଣା, କରାଣ୍ଡି। ଏ ରୋହି ଇଏ ସ ସବୁ ଜିନିଷ ବହୁ ମାତ୍ରାରେ ଧରୁଚନ୍ତି। ଆପଣଙ୍କ ଏରିଆରେ ମାଛ କେମିତି କଣ ଧରୁଚନ୍ତି ଏ ବର୍ଷା ପାଗକୁ।
ଦେଖନ୍ତୁ ଆମ ଏରିଆ ମାଛ ଧରିବାକୁ ବହୁତ ଲୋକ ଅଛନ୍ତି ବର୍ଷାରେ ତି ମାଛ ଧରୁଚନ୍ତି କିନ୍ତୁ ତାଙ୍କୁ ଯେତେବେଳେ ବିଲ କାମ ପାଇଁ କୁହାହଉଚି ସିଏ ଆଉ ଯାଉନାହାନ୍ତି ତ ମୁଁ ଭାବୁଚି ତାଙ୍କୁ ବୋଲି କେବଳ ଖାଇବା ଭଲ ବ ମାନେ ଲାଗିଅ ଯେମତି ଆକୁ ତାକୁ ମାରି ଖାଇଆକୁ ଭଲ ଲାଗେ। କିନ୍ତୁ ନିଜେ ଖଟିକି ଖାଇବି ସେଇଟା ତାଙ୍କୁ ପସନ୍ଦ ନୁ ବୁଝିପାରୁଚନ୍ତି ଏମିତି ଲୋକ ବି ଅଛନ୍ତି।
ଓହୋ।
ହୁଁ ହୁଁ।
ଆଜ୍ଞା ଆଉ ପ୍ରାୟତଃ ମୁଁ ଗୋଟେ କଥା କଇବି ଯେପରି ଆପଣ ଜାଣିଥିବେ ମୋର ଗୋଟେ ପିଇସି ପୁଅ ଆସିଥିଲେ ଆମ ଘରୁ ସିଏ ତ ଆଜି ପ୍ରାୟତଃ ତାଙ୍କର ଟ୍ରେନ ର ଗୋଟେ ଟିକେଟ ହୋଇଯାଇଥିଲା ସେ ତାଙ୍କ ବାପା, ବୋଉ, ଭାଇ ସବୁ ମିଶିକି ଆସିଥିଲେ। ଯେପରିକି ଆଜି ତାଙ୍କର ଅନ୍ତିମ ଦିନ ଥିଲା ପ୍ରାୟତଃ ସିଏ ଆଜି ଏଠୁ ପଳାଇଲେ। ଯେପରିକି ଆଜି ତ ଯିବେ ସେ ଟିକେ ପୁରୀ ବି ମଧ୍ୟ ବୁଲିବେ। ପୁରୀ ବୁଲି ସାରିଆ ପରେ ସେ ଆମର ପଭୁ ଭୁବନଶ୍ୱରରୁ କି ପୁରୀ ଷ୍ଟେସନ ରୁ ବସିକି ଯିବେ ସୁରଥ ପ୍ରାୟତଃ ସୁରଥ ବି ଦୁଇ ଦିନ ଲାଗିଅ ସିଏ ମତେ ଆଜି ବହୁତ ମନ ଦୁଃଖ କରିକି ଗଲା। ଆଉ ଯେପରିକି ଦୁଇ ଦିନ ଏପ୍ ସିଏ ବହୁତ ମୋ ପାଖରେ ଆସି ରଉଥିଲା ଯେହେତୁ ଆଜି ପଳାଇଲା ବହୁତ ମନ ଦୁଃଖ ମଧ୍ୟ କରିଚି ମୁଁ ଏଥି ପତି। ଆଜି ମୋ ମନରେ ଦୁଃଖ ବି ଦଉଚି ଆଉ ମୁଁ ଏସବୁରୁ କେମିତି କଣ ତାଙ୍କୁ ମୋ ମୁଣ୍ଡରୁ କାଢିବି ଆପଣ ଟିକେ ମତେ ବତେଇବେ।
ଦେଖନ୍ତୁ ଗୁରୁବାର ଦିନ ଅଛି ରଥଯାତ୍ରା। ଆପଣ ଯାଆନ୍ତୁ ଲୋକଙ୍କ ଭିଡରେ ସାମିଲ୍ ହୁଅନ୍ତୁ ସେଠି ରଥ ଭିଡନ୍ତୁ। ବିଭିନ୍ନ ଲୋକଙ୍କୁ ଭେଟ କରନ୍ତୁ। ଆ ଭକ୍ତମାନଙ୍କ ସହିତ ମିଳାମିଶା କଲେ। ଅନ୍ୟ ମନଟା ଶା ନ୍ତି ହେଇଯିବ ଆପେ ଆପେ। ଆପଣ ଗୁରୁବାରେ ଯାଉଚନ୍ତି?
ଉଁ ନାଇଁତ ପ୍ରାୟ ଗୁ ଆମ ଏକେରେ ରଥଯାତ୍ରା ଜାଣନ୍ତି ଲୋକମାନେ ବହୁତ ଲୋ କମାନେ ଟିକେ ଆମ ଏକରେ ଗରିବ ଯେହେତୁ ତାଙ୍କ ପାଖରେ ଜଗାଙ୍କ ଜଗାର ଡୋରି ଯେତେବେଳେ ନ ଲାଗିଚି ମାନେ କିଛି ବି କରିହବନି କିଛି ତ କରି ଆଉ ଯେମିତି ମୁଁ ତ ପ୍ରାୟ ଭାବୁଚି କିଛିଟା-ଆ-ଆ ଆମ କତିରେ ଯଦି ପଇସା ହେଲା ତାହେଲେ ମୁଁ ଆମ ଘର ଲୋକ କଙ୍କୁ ନେଇକି ପୁରୀ ବୁଲେଇବା ଲାଗି ଯିବି। ଏଇସବୁ ଭାବିଚି। ଦେଖିଆ କଣ କରିବା ଆଉ।
ଆଜ୍ଞା ଆଜ୍ଞା ନିଶ୍ଚୟ ଯିବେ କାରଣ ଆପଣଙ୍କ ମନ ସେଇଠି ହିଁ ଶାନ୍ତି ମିଳିବ ଆଉ କୋଉଠି ଶା ନ୍ତି ନାହିଁ ଭଗବାନ ପାଖରେ ହିଁ ସବୁ ଶାନ୍ତି ଅଛି ବୁଝିପାରୁଛନ୍ତି।
ଆଜ୍ଞା। ପ୍ରାୟତଃ-ଅ-ଅ ଆଜ୍ଞା କୁହନ୍ତୁ
ଆପଣ କଣ ସକାଳୁ ଆଜି ଭୋଜନ କରିଛନ୍ତି?
ମୁଁ ଆଜି ପ୍ରାୟତଃ ସକାଳୁ ଉଠିଲି ସକାଳୁ ଉଠି ସବୁ ଜିନିଷ ଆପଣଙ୍କୁ କହୁଥିଲି ଯେପରି ଚୁଡା ସନ୍ତୁଳା-ଆ-ଆ-ଆ ଆଉ ମୋର ସୁଜି ଉପୁମା ଏସବୁ ଜିନିଷ ଖାଇଲି ଏବେ ତ ପ୍ରାୟ ଘ ଯୋଉ ମାଛ ଗୁଡାକ ଧରିକି ଆଣିଥିଲି ପ୍ରାୟତଃ ଏବେ ଆମର ବେସରା ଯାଉଛି ଯେପରି କିି କଇଁଆ ପକା ଯାଇକିନି ମା ଛ ସବୁ ଭାଜି ଦେଲେ ଭାଜିିକିନି ସୋରିଷ ବାଟ୍ ଣରେ ବେଶ ଯେଉ-ଉ-ଉ ଯ ଆମର କଇଁଆ ଦିଆ ଯାଇକି ବେସରା ଯାଉଛି ସେ ସବୁ ଆମେ ପ୍ରାୟତଃ ମୋର ଭାଇ ମାନେ ସବୁ ଆସିବେ। ଆସିଵା ଦ୍ଵାରା ମୋ ସାଙ୍ଗ ବି ଦି ଜଣ ଅଛନ୍ତି ଆମେ ମିଳିମିଶିକି ପାଞ୍ଚରୁ ଦଶ ଜଣ ପାଖାପାଖି ବସିି ପଖାଳ ଭାତ ମାଛ ବେସେରା ଏଇ ସବୁ ଜିନିଷ ଖାଇବୁ ଭାବିଛୁ। ଆଉ ଆପଣଙ୍କର ଆଜିିକା ଯୋଉ ମଧ୍ୟାହ୍ନରେ ଭୋଜନରେ କଣ ରହିବ ପ୍ରାୟତଃ ଏବେ ଗୋ ସାଢେ ଏଗାରଟା ସମୟ ହେଇଗଲାଣି।
ହୁଁ ଦେଖନ୍ତୁ ଆମେ-ଏ-ଏ ସକାଳୁ କିଛିଟା କରିଥିଲୁ ଖାଇବା ଯାହାକୁ ଆମେ ଭାବିଛୁ ଗୋଟେ ବେଳକୁ ରଖିଦବୁ କାରଣ ଏଠି ବହୁତୁ ରୋଷେଇ କରିବାର ଅସୁ ସୁବିଧା ହଉଛି ବହୁତୁ ପାଣି ଚାଳରୁ ଖସୁଛି ତ ଆମେ-ଏ-ଏ ସେଇ ଖାଇବା ରଖିଦେଇଛୁ ଆଉ ରାତିକି-ଇ-ଇ କିଛି ପକୁଡି ଛାଣି ଦେଇ ଖାଇଦେଇ ଶୋଇ ପଡିବୁ। ତ ଆମର ପ୍ଲାନ୍ ଟା ଏଇଟା ରହୁଛି ଆଉ।
ଓହୋ ଆଜ୍ଞା।
ଆପଣ ଗାଁ ରେ କିଛି ରୋଗ ବାଗ ହଉଛି କି ବର୍ଷା ଯୋଗୁ?
ହୁଁ ବର୍ଷା ଯୋଗୁ ପ୍ରାୟତଃ ବହୁ ଲୋକଙ୍କ ଦେହ ଖରାପ ହଉଛି ମୁଁ ଦେଖିବାରେ। ପ୍ରାୟତଃ ମୁଁ ଯେମିତି କି ମୋର-ଅ-ଅ ଘର ପାଖରେ ଜେଜ ଆଉ-ଉ ସବୁ ମା ଏମାନଙ୍କ ଦେହ ବହୁତ ଖରାପ ହୋଇଥିଲା ମୁଁ ତ ପ୍ରାୟ ଅ ଯେହେତୁ ବର୍ଷ୍ ସେ ଦିନ ସକାଶେ ଥଣ୍ଡା ଜ୍ଵର ହଉଥିଲା ଏବଂ ତାଙ୍କ ଦେହରୁ ରକ୍ତ ବି ମଧ୍ୟ ସରିଯାଉଥିଲା। ମୁଁ ଆମର ଚଣ୍ଡିଖୋଲ ରେ ଗୋଟ୍ ଟେ ଡକ୍ତରଖାନା ଅଛି ଯେପରି ଆମ ବୁ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ ସେ କେନ୍ଦ୍ର ଏମିତି ବୋଲି କଣ ଗୋଟେ ଚଣ୍ଡିଖୋଲ ସେଠାକୁ ନେଇକି ଯାଇ ଏଲି ସେଟାକୁ ନେଲା ପରେ ପରେ ମୁଁ ପ୍ରାୟ ତାଙ୍କର ଦେହ ଦେଖାଇବା ପରେ ଡାକ୍ତର ମୁ ଏଥର ମତେ କହିଲେ କି ଆଙ୍କ ଦେହ ବହୁତ ଖରାପ ହେଇଗଲାଣି ଯେହେତୁ ତାଙ୍କୁ ସତୁରି ବର୍ଷ ପାଖାପାଖି ହୋଇଗଲାଣି। ସେଥିଲାଗି ଏ ସବୁ କହିଲା ପରେ ମୁଁ ତ ପ୍ରାୟ ତାଙ୍କୁ-ଉ-ଉ-ଉ ସେଠାରେ କିଛିଟା ଇ-ଇ-ଇ ଇଞଜକ୍ସନ ଦେଇକି ଆଣିଥିଲି ଆଣିବା ପରେ ପରେ ମ ଧ୍ୟ ମୁଁ ଯେପରିକି ଆମ ବ୍ଲଡ଼ ଯାଇ ଯାଜପୁର ଜିଲ୍ଲାରୁ ଗୋଟେ ଜେଗାରୁ ଦୁଇ ଚାରୋଟି ବ୍ଲଡ଼ ବି ମଧ୍ୟ ଦେଇକି ବ୍ଲଡ ଆଣିଥିଲି ଯେପରିକି ଯୋଉ ମୋ ଜେଜଙ୍କ ଦେହରେ ଦୁଇ ଟି ବ୍ଲ ଯୋଉ ବ୍ଲଡ ଆଉ ମୋ ମାଙ୍କ ଦେହରେ ଦୁଇଟି ବ୍ଲଡ ଏମିତି ଦେଲି। ଏମିତି ଦେଲି ଦେଲା ପରେ ଆ-ଆ-ଆଉ ଦେଇକି ଆସିଲି ଆଉ।
ହଁ ହଁ। ଆଜ୍ଞା ଆଜ୍ଞା ନାଇଁ ଆମ ଇଆଡେ ବହୁତ ଏମିତି ବର୍ଷା ଦିନେ ଦେଖିଛୁ। ପାଣି ଅପରିଷ୍କାରରୁ ଝାଡା ବାନ୍ତି ହୁଏ। ତ ସେ ସବୁ ଏତେ ଆମର ହଉନି, କାରଣ ଆମର ଯାହେତୁ ସରକାରଙ୍କର ସୁବିଧା ଅଛି। ବହୁତ୍ ପାଖ୍ ପାଖେରେ ମେଡିକାଲ୍ ଟି, ଆଉ ସରକାରଙ୍କ ତରଫରୁ ମାଗଣା ମେଡିସିନ୍ ଖାଲି ଟିକେ ମତେ ଥଣ୍ଡା ହେଇଯାଏ। ନହେଲେ ଆଉ କିଛି ବେଶୀ ବଡ ବଡ଼ ରୋଗ ଠିକ୍ ହଉନି ଆଉ।
ଆଜ୍ଞା ମତେ ବି ଆପଣଙ୍କ କଥାରୁ ଜଣା ପଡିଲା, ଆପଣଙ୍କର ବହୁତ ବଡ ଗୋଟିଏ ଛିଙ୍କ ଏବେ ହେଲା, ପ୍ରାୟତଃ ମତେ ଜଣା ପଡ଼ୁଚି ଆପ ଆପଣଙ୍କ ଦେହ ଏବେ ବହୁତ ଖରାପ, ମୁଁ ଜାଣିପାରୁଛି ଆଉ
ହେଇଯାଇଛି ଆଜ୍ଞା।
ଆଜ୍ଞା ପ୍ରାୟତଃ ଆପଣ ଯାଇଥିଲେ ମେଡିକାଲ୍, ଯାଇଥିଲେ ନା ଔଷଧ ଆଣି ଯୋଉ ଗାଁ ରୁ ଖାଉଛନ୍ତି ନା କଣ? ଆପଣ ଦେହ ପ୍ରତି ଆପଣ କେମିତି କଣ? କରୁ ଇଏ ଚଲେଇଛନ୍ତି, ଯେପରିକି ଆମର ତ ଏବେ ବର୍ଷା ବର୍ଷା ପାଗକୁ ଏବେ ବି ଗା ଧୋଉନଥିବେ, ମୁଁ ଭାବୁଛି ଏସବୁ ମରାମତି ଏ ସବୁ ଜିନିଷ ନ କରିକି ଆମର ଗରମ ପାଣିରେ ଟିକେ ମହୁ ପକେଇଦେଇ ସେ ସବୁ ଜିନିଷ ଟିକେ ବ୍ୟବହାର ପିଅନ୍ତୁ କାଢା କରିକିନି। ଆଉ କାଢା କରିବା ଦ୍ଵାରା, ଟିକେ ତ ତୁଳସୀ ପିଏ ଯୋଉ ତୁଳସୀ ପ ପତ୍ର ଏସବୁ ଜିନିଷ ପକେଇ ପକେଇ ପାକେଇ, କାଢାରୁ ଟିକେ ଥଣ୍ଡାରୁ ମୁକ୍ତି ହୋଇଥାଏ। ଆଉ ଗୋଟେ ଘିଅ ବି ଅଛି ଘିଅ, ଯଦି ଆପଣ ତଣ୍ଟିରେ ଘଷିବେ କି ଟିକେ ଥଣ୍ଡାରେ ମୁଣ୍ଡରେ ମାରିବେ, ଏସବୁ ଘିଅ ଦୋଶରୁ ବି ଥଣ୍ଡା ବି ମଧ୍ୟ ବହୁତ କଟିଯାଏ।
ଆଜ୍ଞା ଆଜ୍ଞା ମୁଁ ବି ଭାବୁଛି ଏବେ ଟିକେ ଗରମ ପାଣି କରିବି। ତ ଅଧ ଗ୍ଲାସ ଖଣ୍ଡେ ଗରମ ପାଣି ପିଇବି। ତାପରେ ଟିକେ ସୋରିଷ ତେଲ ପାଦରେ ମାଲିସ କରିବି। ତାପରେ ମୁଁ ଯେଉଁ କାମ ମୋର ହବ ଇଛା ମୁଁ କରିବି, ନହେଲେ ନାଇଁ ମୁଁ ଆଉ କିଛି କାମ ଏଇନା କରିବିନି। ତ ଆପଣ ସିଆଡେ ଏମିତି ମେଡିକାଲ ସୁବିଧା ଅଛି ନା ନାଇଁ?
ନା ଆମର ତ ପ୍ରାୟ ମେଡିକାଲ୍ ଘର ପାଖରୁ ପନ୍ଦରରୁ କୋଡିଏ କିଲୋମିଟର। ସେଥିଲାଗି ମୁଁ ଯେତେବେଳେ ଯାଏ ସବୁ ଲୋ କଙ୍କୁ ଯେତେବେଳେ ମୁଁ ଆମ ଘରର ଝିଅ ହୁଁ ଆଉ ଯୋଉ ମାନଙ୍କୁ ହେଇଥାଏ ସବୁ ଜ୍ୱର ଥଣ୍ଡା ସେମାନଙ୍କ ଲାଗି, ମୁଁ ନେଇ ଆସେ ସେଠାକାର ସେଠାରୁ ମେଡିକେୟାର ମେଡିସିନ। ସବୁ ହଁ ଏଇ ସବୁ ଆଉ କଣ କରିଥିବି? ଆପଣ କଣ ଏଇସବୁ ତାହଲେ ଆପଣଙ୍କ ଘର ପାଖରେ ମେଡିକାଲ ଅଛି, ଆପଣ କହୁଛନ୍ତି ନାଇଁ କି? ଆପଣଙ୍କ ଦେହ ଯେହେତୁ ଏତେ ଖରାପ, ଆପଣ ମେଡିକାଲ୍ ଯାଉନାହାନ୍ତି?
ଦେଖନ୍ତୁ ମୁଁ କଣ ମାନେ, ତମେ ଭାବୁଛ ମୋର ଇଚ୍ଛା ନାହିଁ ମେଡିକାଲ ଯିବାକୁ। ଯେହେତୁ ବର୍ଷାଟି ଏତେ ହଉଚି, ମୋ ରେନିକୋଟ ଟି ମୁଁ ଏଇନା କୋଉଠି ରଖିଛି ପାଉନି? ତ ତମେ ଭାବୁଛ କି ମୁଁ କୁଆଡ଼େ ପଳେଇବିି ନା ଥଣ୍ଡା ହେଇଯିବି ମୁଁ ତିନ୍ତିକି ପଳେଇବି। ତ ଟିକେ ବର୍ଷା କମିଲେ ସିନା ଯିବି, ଏ ତ ତିନି ଦିନ ହବ ଲାଗି ରହିଛି ଟୋଟାଲ୍ ଛାଡୁନି ଆଉ। ଯୋଉଟା କି ଆମ ଓଡିଆରେ କୁହନ୍ତି ଝରି ଲାଗିଛି ନା କଣ?
ହଁ ଝରି ଲାଗିଛି।
ହଁ ସେଇଟା ହେଇଛି।
ଆଜି ବି ମଧ୍ୟ ପ୍ରାୟତଃ ଆମ ଘରେ, ଏ ମୋର ବାପା ଭାଇ ସବୁ ମିଶିକି ବିଲକୁ ଯାଇଛନ୍ତି। ଯେ ପରିକି ଏ ଯୋଉ ବର୍ଷାରେ ଝରି ବି ମଧ୍ୟ ଲାଗିଛି।
ହଁ ଭାଇ ଟିକେ ମୁଁ ଆଉଛି ଭାଇ। ଟିକେ ଟିକେ ରଖିବ ମୁଁ ଆଉଚି।